ହାଲୋ।
ହଁ ଆଉ କଣ। କରୁଛ ଆଜି ତ ପହିଲୁ ରଜ।
ହଁ।
କଣ କଣ ସବୁ ପିଠା ପଣା ଦୋଳି ଫୋଳି କଣ ଖେଳିଲ?
ସବୁ ହଉଚି ଆଜି ପହିଲୁ ରଜ। ଆଉ ଚକୁଳି ପିଠା ହେଲା। ଆଉ ନଡିଆ କୁରିକି ପୁଣି କାକରା ପିଠା ଦିଟା ହେଲା। ଆଉ ଧୋଳି ପଡିଛି। ସେଇ ଆମ ସାହିରୁ ଅଲଗା ଗୋଟେ ସାହି ରେ। ଦି ଟା। ସେ ଆଉ ସେଇ ଦୋଳି କତିକି। ସବୁ ଛୁଆ ପିଲା ଯାଇଥିନୁ।
ହୁଁ।
ଦୋଳି ସମସ୍ତେ ଦି ଦି ଘେରା ଖେଲିଲୁ। ଆ।
ଦୋଳିରେ ଗୀତ ଫିତ ବଲୁଛନ୍ତି ନା।
ହଁ ଗୀତ ବୋଲୁଛନ୍ତି ଯିଏ ଯେମିତି ପଦେ ପଦେ। ଆଉ ଆଇସ୍କ୍ରିମ ସେ ଗୁପଚୁପ୍।
ଆଉ ମାଇକି ନାଗିଛି ନା।
ମାଇକି ଏଇନା କେ ମାଇକି ଆଜିିକାଲି ନାଗୁଛି ଚାରି ଛଅ ମାଇକି।
ହଁ।
ହ। ଆଗରେ ସିନା ଗୋଟେ ଗୋଟେ ମାଇକି ହଉଥିଲା ଏଇନାକେ ଚାରି ଛଅ ମାଇକି ତା ସାଙ୍ଗେରେ ଡିଜେ। ଆଉ ସେ ଡିଜେ କଥା ଛୁଆ ସବୁ ବି ନାଚୁ
ହୁଁ।
ଆଉ ଏମିତି ସବୁ ରଜ ହଉଛି ଆଉ। ରଜ। ରଜ ଏଇ ଗାଧା ଓଳ କତରୁ ମେଘ ଆରମ୍ଭ ହେଲାଣି।
ହଁ।
ଏତେବେଳ ସାରି ମେଘ। ଘଡ ଘଡ ଚଡ ଚଡ ହେଇକି ଡାକୁଚି ବର୍ଷା ହଉଚି। ଆଉ ବର୍ଷା ତ ଛାଡୁନି। ଆଉ ଏଇ ଭଳିଆ ରଜ କଣ ହେଇପାରିଲା କି। ଆଇଚି ସବୁ ଘରକୁ।
ନା ଆମର କଣ ହେଲା କି ସଖାଳୁ। ଦୋଳିକି ପୂଜା କଲେ। ଆଉ ପୂଜା କରିକି। ସବୁ ନୂଆ କପଡ଼ା ତାପରେ ଦୋଳି ଉପରେ ଥୋଇଲେ। ଥୋଇକି ସାତ ଭେରା ବୁଲେଇଲେ ଆ ବୁଲେଇ କି ଲୋକମାନେ ସବୁ ଦୋଳି ଖେଳିଲେ। ତାପରେ ମାଇ କି ଡିଜେ ଆଉ ଗୁପଚୁପୁ ଆଉ ଦହିବରା।
ହ।
ଥଣ୍ଡା ସବୁ ସେଇଠି ବିକ୍ରି ହଉଛି। ଆଉ ଦଳ ଦଳ ଝିଅ ପୁଅ ଛୁଆ ସବୁ ବଡ ମଣିଷ ସବୁ ଯାଉଛନ୍ତି। ଦୋଳି ଖେଳୁଛନ୍ତି ଗୀତ ଗାଉଚନ୍ତି। ଆଉ ସକାଳ ବଳା ପୁରା ଘୋଡ଼େଇକି ରଖିଥିଲା ମେଘ। ବର୍ଷା ହେଇନଥିଲା ସକଳ ବେଳା। ଚାରିଟା କତୁରୁ ଛଅଟା ଦି ଘଣ୍ଟା ବର୍ଷା ହେଲା। ବର୍ତ୍ତମାନେ ମେଘ ଛାଡି ଯାଇଛି ଫେରେ ଦୋଳିି କତିର। ଚାଲିଛି ମାହୁଲୁ ଆଉ ଗୀତ ଆଉ ଡି ଯେ ବାଜୁଛି ମାଇକି ବାଜୁଛି ଦଳ ଦଳ ଲୋକ ଆସୁଛନ୍ତି। ଯାଉଛନ୍ତି ଆଜି ପହିଲୁ ରଜ ଭାରି ଧୁମ ଧାମ ରେ ଅ ସବୁ ପାଳନ କରିଛନ୍ତି ଲୋକମାନେ ଆଉ ପିଠା ପଣା ସବୁ ଖାଇଛନ୍ତି ଆଉ।
ଆଉ ଆମ ଆଡେ ଭାରି ଖୁସି ଅଛନ୍ତି ଲୋକ ସବୁ। ଆଉ ବର୍ଷା ତ ହେଇଗଲା ଥଣ୍ଡା ପଡିଗଲା ପହର ଦିନ ହେଇଥିଲା ବର୍ଷା। ଆଜି ବହୁତ ବର୍ଷା ହେଇଛି। ଗଲା କାଲି ଥିଲା ପାଣି ବୁହା ସବୁ ଚାଷୀମାନେ ତଳା ସବୁ ପକେଇ ଦେଇଛନ୍ତି ମନ ଖୁସି ଫେର ବର୍ଷା ଖାଗଲା ଗଛ ସବୁ ହେଇଯିବ। ଆଉ ସମସ୍ତଙ୍କ ମନ ଖୁସି ଆଜି ଆଉ ପିଠା ପଣା ଖାଇଛନ୍ତି ଦୋଳି ଖେଳିଛନ୍ତି ପାନ ଫାନ ସବୁ ସେଇ ଦୋଳିି କତିର ପାନ ଗୁପଚୁପୁ ହଣ୍ଡା ସବୁ ବିକ୍ରି ହୋଉଛି। ଆଉ ଖାଉଛନ୍ତି ମନ ଖୁସି ଅଛି ଲୋକଙ୍କର ଆଉ। ହାଉ କଣ ସବୁ
ହଁ ଆଉ ରଜ ହଁ ଆଜି ତଳା ପକଉଥିଲେ ଆଜି ବି ତଳା ପକଉଥିଲେ ଲୋକମାନେ। ଆଉ କାଲି ତଳା ପକେଇଲେ ଆଉ ମେଘ ଅଁ ଦେଲା ମୌସୁମୀ ଆସିକି ପହଞ୍ଚିଲା।
ହୁଁ।
ଏଇନା କେ ଠିକ ରେ ହ ହବ ଚାଷ ଆ ସେଇ ଅଶିଣ କାର୍ତ୍ତିକ ମାସ ବେଳକୁ ସେତିକି ବେଳକୁ କାଳେ ମରୁଡ଼ି ହବ।
ହଁ ବର୍ତ୍ତମାନ ତ ଚାଷୀ ମାନଙ୍କ ମନ ଖୁସି ଅଛି ଆଉ ହେତେବେଳକୁ ଯାହା ହବ ଦେ ଖାଯିବ ଆଉ।
ହଁ।
ଆଉ ଆମର ବି ସେମିତି ଉଁ ବିଲ ଚାଷ ନିଜେ କରିପାଇନୁ ନେଇ ଯାହାକୁ ଦେଇଦବୁ ଆଉ।
ହଁ ହ ପଡିଆ ରହିବ କାହିଁ ଯାହା କୁ ହେନେ ଦେନେ ସେ କିଛି ନା କିଛି ଛି ତ ତମକୁ ଦେବେ?
ହଁ ଯାହା ଦିଅନ୍ତୁ ଆଉ କଣ କରିବୁ।
ହୁଁ।
ଆଉ ଟାକ୍ଟର ଚାଷ ତ ହଉଛି ଯେତେବେଳେ ଆସିବ ଗୋଟେ ବାହି ଚଷିଦବ କେତେବେଳେ ଆସିବେ ଗୋଟେ ବାହି ପୋତି ଦେବେ ଆଉ ଫଳଦ ତ ନାହାନ୍ତି। ଆଉ ହଳ ବୁଲା ହୋଉନି।
ଆ କଳ ଲଙ୍ଗଳେ ହୋଇଲା ଚାଷ ଏ ଯୁଗରେ ବିଲରେ ରହିବ ନାହିଁ ବାଳୁଙ୍ଗା ଘାସ ଏଟା ଆଗରୁ ଆମେ ପଢ଼ିଥିଲେ ସେଇଟା କିନ୍ତୁ ଆମେ ଦେଖିଲେ କାର୍ଯ୍ୟକାରୀ ହେଲା ଆଉ।
ହଁ।
ଆଉ ବଳଦ ଦ୍ଵାରା ଲୋକମାନେ ବହୁତ ପରିଶ୍ରମ କରୁଥିଲେ। ଯନ୍ତ୍ର ଦ୍ଵାରା ବହୁତ୍ ସହଜରେ ସୁବିଧାରେ ସବୁ କାମ ହେଇଯାଉଛି ଆଉ। ଟ୍ରାକ୍ଟର ପାୱାର ଟିଲର ଆଉ ସବୁ କାମରେ ନାଗି ଯାଉଛନ୍ତି ଚାଷୀ ମାନଙ୍କୁ ଭୋଉତୁ ସୁବିଧା ଦେଲା ବହୁତ ପରିଶ୍ରମ କରୁଥିଲେ ଆଗରୁ। ଆଉ ପରିଶ୍ରମ କମିଗଲା ଯନ୍ତ୍ର ସବୁ କଲା ଆଉ।
ହଁ ଏଇ ଯନ୍ତ୍ର ସବୁ କହୁ ରାଜ୍ୟରେ ଥିଲା ହଉଥିଲା ଏ ରାଜ୍ୟକୁ ଆସିନଥିଲା। ଆଉ ତଥାପି ଦଶ ବର୍ଷ ହେଲା ଆସିଗଲାଣି ସବୁ ଯନ୍ତ୍ରପାତି। ଆଉ ଲୋକ ଅଚିନ୍ତାରେ କାମ କରୁଚନ୍ତି ଆଉ।
ହୁଁ। ଶମୟ ଟିକେ କମିଗଲା ଆଉ। ହଁ ବୈଜ୍ଞାନିକ ମାନ ସବୁ ଯନ୍ତ୍ର ବାହାର କରିଦେଲେ ଚାଷୀମାନେ ଖୁସିରେ କରୁଚନ୍ତି ଚାଷବାସ ଆଉ।
ପୁରା ଆଣିଦବୁ ହଁ।
କମ ପରିଶ୍ରମରେ ଅମ ଉନ୍ନତ ଅମଳକ୍ଷମ ଧାନ ସବୁ ବୈଜ୍ଞାନିକ ମାନେ ବାହାର କରିଦେଲେ। ବହୁତୁ ଧାନ ଅମଳ ହଉଚି ଆଉ ବର୍ତ୍ତମାନେ।
ହଁ ଆମର ଗଲା ବର୍ଷ ଜେସିପିରେ ବିଲ ଗୁଡା ସବୁ ତାଡି ଦେଇଥିଲୁ।
ହଁ।
ଏରା କେତେ ବିଲ ପାଣି ରହୁନଥିଲା ବୋଲି ଗୋଟେ ଜେସିପି ଯେଶିପି ଚାରି ପାଞ୍ଚ ହଜାର ଟଙ୍କା ନେଇକି ତାଡି ଦେଇଥିଲା ସବୁ ବିଲ ଉରା।
ଆମର ପା ଗଲା ବର୍ଷ ଦି ହଜାର ଟଙ୍କା ଦେଇକି ବିଲ ସେମିତି ତାଡିକି ତାକୁ ସାଇଜି କନୁ। ଆଉ ଯନ୍ତ୍ର ତାର ଘଣ୍ଟାକରେ ଦି ଘଣ୍ଟାରେ କରିଦେଲା କାମ।
ଶହେ ଲୋକ। ଲୋକ ନାଗିଥାନ୍ତେ ଦି ଘଣ୍ଟାରେ ଯନ୍ତ୍ର ତାର କରିଦେଲା ଦି ହଜାରେ ଟଙ୍କାରେ।
ହଁ।
ଚାଳିଶି ହଜାରେ ଟଙ୍କା ଦେଇଥିନେ ସେତିକି କାମ ହେଇପାରିନଥାନ୍ତା ମଣିଷ ଦ୍ଵାରା। ଏତେ ସୁବିଧା ବର୍ତ୍ତମାନେ ଯୁଗରେ।
ଆଉ ଆଗ କାଳରେ ଧାନ ମଳା ଟା କେମିତି ହଉଥିଲା କେତେ ସମ।
ହଁ ଧାନ ତ କା କାଟି ଦଉଚି କାଟି ଦେଇ ସାଙ୍ଗେ ସାଙ୍ଗେ ଘିତି ଆସୁଛି ଘରକୁ ଆଉ।
ରାତି ଦିଟାରୁ ଲୋକ ଉଠିକି। ହୋଇରେ ମାଇରେ ହେଇକି ଏଠୁ ଗୋଟେ ବଳଦ ହେଠୁ ଗୋଟେ ବଳଦ। ତାକୁ ଆଣିକି ଯୋଡିବେ ଯୋଡିକି କିଏ ବଳଦ ଆଣିବ କିଏ ରହିକି ଯୋଡିବ। ଆଉ ରାତି ସାରା ହୋଇରେ ହାଇରେ ହେଇକି ବେଙ୍ଗେଳା କରିବ ସକାଳ ପର୍ଯ୍ୟନ୍ତ ସରୁ ନଥିବ। ପୁଣି ତାକୁ ଉଡେଇବେ ପାଛୁଡିବେ। ଆଉ ସିଏ ବି କମ କିିଲି ବିଲି କି।
ବହୁତୁ କଷ୍ଟ କରୁଥିଲେ ନା ସେତେବେଳେ ଲୋକ ଆଉ। ଆଉ ସେ କଷ୍ଟ ଅଛି କି।
ନା ଆଉ ସେ କଷ୍ଟ ନାହିଁ ଆଉ ସେ ଏଁ ଧାନରେ ଏତେ ମଳି ଧୂଳି ବିି ନାହିଁ। ଆଉ ଅଗାଡି ଫଗାଡି ସବୁ ବାହାରି ଯାଉଚି ଏକା ବେଳକେ।
ଏରା ପା ବର୍ତ୍ତମାନେ ହେଲା ହାଇ ହିଲି ବାଙ୍ଗର ଧାନ। ଓ ଅଧିକ ଅମଳକ୍ଷମ ଧାନ ସବୁ ହେଇଗଲା। ସେତେବେଳେ ଗୋଟେ ଗୁଣ୍ଠ ଜମିରେ ଅଁ ବସ୍ତେ ଧାନ ଫଳୁଥିଲା ଏଇନା ଗୋଟେ ଗୁଣ୍ଠ ଜମିରେ ଦି ବସ୍ତା ମାନେ ପଚାଶେ କିଲିଆ କୁଇଣ୍ଟେଲେ ଧାନ ପଳୁଛି ଗୋଟେ ଗୁଣ୍ଠରେ।
ଏରା ବୈଜ୍ଞାନିକ ମୁଁ ବୈଜ୍ଞାନିକ ଦ୍ଵାରା ସବୁ ସମ୍ଭବ ହେଇଯାଉଚି ବର୍ତ୍ତମାନେ ଆଉ।
ହଁ। ଆ କେତେ କେତେ ଧାନ ଅମଳ କରୁଚନ୍ତି ଲୋକମାନେ ଦେଖୁନୁ।
ହୁଁ ଅଧିକ ଧାନ ହଉଚି ଆଉ।
ବାହା
ଆଉ ଗାଧୁଆଳେ କଣ ଖାଇଥିଲ?
ଗାଧୁ
କଣ ହେଇଥିଲା ରଜ ଉପଲକ୍ଷେ?
ଗାଧୁଆଳେ ହେଇଥିଲା ଚିକେନ ଟିକେ
ହଁ।
ଆଉ ମୁଁ ଚିକେନ ଖାଏନି ମୋର ସାଧାରେ ଯାହା ଦି ଦି ପ୍ରକାର ହେଇଥିଲା। ଆଉ ମୁଁ ମୋର ଖାଇନି ସେଇ ସାଧାକୁ ଆଉ ମା ଛ ବାଲାକୁ ଖୋଜିନୁ ଯେ ମାଛ ନଥିଲା ଚିଙ୍ଗୁଡି ମାଛ ଆଣିଥିଲା ଯେ ଜଣେ ମୁଁ ସେଇଟା ଭଲ ପାଏ ନାହିଁ ବୋଲି ମୁଁ ଆଉ ର ମାଛ ରଖିନୁ ନାହିଁ ସେଇ ମାଂସରେ ତାଙ୍କର ଚଳେଇ ଦେଲେ।
ହଁ।
ଆଉ ମଟନ ଖାସି ବି ଏ ଗାଁ ରେ ମରା ହଉଥିଲା ଆ ହେ ସେଇ ବଡ ପୁଅଟା ତ ନାହିଁ ଆଉ ଆଣିବ କିଏ ଆମକୁ ଦବ। ମୁଁ ଦି ମୁଁ ଦିଇ ତିନି ଜଣଙ୍କୁ ବୁଝିନି ଯେ ସେ ସବୁ କହିଲେ ତାଙ୍କର ଲେଖି ହିସାବରେ ମାଂସ ଆଣୁଛନ୍ତି ତାଙ୍କର ସରିଗଲାଣି।
ହଁ ହେରା ଭାଗ କରିଥିବେ ଆଉ।
ହଁ ହେରା ଲେଖା ଆଗେ ହଉଛି। ସେ ଲେଖା ହିସାବରେ ମାଂସ ତାଙ୍କୁ ଦିଆହଉଛି। ଖାସି ଯଦି ମ ହେଠି ମାଂସ ସବୁ ଲୋକ ପାଇପାରୁଛନ୍ତି କି।
ହୁଁ।
ତାର ଆଗ ଦିନଠୁ ଲେଖା ହେଇଥିବ।
ଆଉ ରାତି କଣ କରୁଛ?
ରାତିରେ ଆଉ କଣ କରିମୁ ଚିକେନ ଅଛି। ତ ଖାଇବେ ଆଉ ମେଘତ ବର୍ଷା ହୋଉଚି ଧୋଧ ଆମେ ଏପଟରୁ ସେପଟ ଜାଇ ପାରୁନୁ।
ହଁ ଆମେ ତ ଆମର ଇଆଡେ ଛାଡିଗଲାଣି ମେଘ ଆମେ ତ ନିରାମିଷ ବାଲା ଦିନରେ କରିିଥିନୁ ଅ ସାଧା ଲେମ୍ବୁ ଆଉ ଅ ଇ ହଉଛି ହରଡ ଡାଲି ଆଉ ଗୁଗୁନି। ଆ ଏମିତି କରିଥିନୁ ରାତିକି ଫେରେ ସେଇ ସାଧା। ଆ ଡାଲମା ଆଉ କୋବି ଆଳୁ ଭଜା ଆଉ।
ହଁ ସାଧା ଟିକେ ଭଲ ଲାଗିବ ଆଉ ସାଧା ବେଲାକୁ
ଆଉ ଲେମ୍ବୁ ଅଛି ଲେମ୍ବୁ ପକେଇଦବୁ ଆଉ ବେଶ ଖାଇଲୁ ଆଉ।
ହଁ।
ପୁଣି କାଲି ତ ଅଛି ରଜ ସଂକ୍ରାନ୍ତି। ଫେରେ ଦୋଳି ଫୋଳି ଖେଳିବାକୁ ପଡିବ ଆଉ। ଆମର ଏଇଟା ପରମ୍ପରା ସଂସ୍କୃତି ଆଉ।
ହଁ ଆମ ଓଡିଶା ସାରା ଆଉ।
ହଁ ଏଇଟା ଆମର ଲୋକ ପରମ୍ପରା ଆଉ। ଓଡିଶାରେ ଆଉ କୋଉ ବହୁ ପ୍ରା ପ୍ରଚୀନ କାଳରୁ ଚାଲିଛି ଚାଲିବ ଆଉ ରଜ ମଉଜ ଆଉ।
ହଉ ତାହେନେ ଆଉ ବେଳେ କଥା ହବା।
ହଉ।